ହାଲ୍
ହଁ କୁହ?
ତମ ନାଁ କଣ?
ମୋ ନାଁ ଇସି ତମର?
ମୋ ନାଁ ହଉଛି ସୌମ୍ୟାଶ୍ରୀ ଲେଙ୍କା ଆଉ ତମେ କଣ କରୁଥିଲ ଏବେ?
ମୁଁ ଜଷ୍ଟ ଏବେ ଖାଇକି ଆସିଲି।
ଓହୋ ଆଚ୍ଛା ଆଉ ତମେ ଏବେ କଣ କରୁଛ ପଢୁଛ ନା କିଛି ଜବ୍ କରୁଛ?
ନା ନା ମୁଁ କଲେଜରେ ଅଛି ପଢୁଛି।
ଓହୋ ଆଚ୍ଛା ପଢୁଛ ତାହେଲେ ହଁ ମୁଁ ବି ସେ ପଢୁଛି ମୁଁ ଏବେ ଗ୍ରାଜୁଏସନ୍ କରୁଛି ମାନେ କମର୍ସର। ଆଉ କମଳା ନେହରୁ କଲେଜ। ଓହୋ ଆଚ୍ଛା ଭଲ ଭଲ ତମେ କୋଉଠି କମର୍ସର କୋଉଠି କରୁଛ କୋଉ କଲେଜ ରେ?
ଏଇ ଭୁବନେଶ୍ଵରରେ ଗୋଟେ କଲେଜ ଅଛି ନା ଓମେନ୍ସ କଲେଜ କମଳା ନେହେରୁ।
ଆଚ୍ଛା ଓମେନ୍ସ କଲେଜ କମଳା ନେଉରରେ ମୁଁ ବି ସେ ସେଇ ରମାଦେବୀ କମଳା ନେହେରୁ ଅଣ୍ଡରରେ ବି ରମା ଦେବୀ ଅଛି, ନା ରମାଦେବୀ ଅଣ୍ଡରରେ କମଳା ନେହେରୁ ଅଛି ତ ମୁଁ ରମାଦେବୀରେ ହିଁ କରୁଚି।
ଆଉ କେବେ ଦେଖାହେବ?
ଅ ହଁ ବହୁତ ଜଲଦି ଦେଖାହବ। ତମେ କୋଉଠି ରହୁଛ? ଏବେ ମାନେ ହଷ୍ଟେଲରେ ରହୁଛ ନା ମାନେ ତମେ ବାପା ମାମାଙ୍କ ପାଖେ ରହୁଁଚ?
ନାଁ ନାଁ ମୁଁ ହଷ୍ଟେଲରେ ରହୁଛି।
ଓହୋ। ହଷ୍ଟେଲରେ ରହୁଁଚ ଆଚ୍ଛା। ହଷ୍ଟେଲ ପ୍ରାଇଭେଟ ହଷ୍ଟେଲ ନା ଗମେଣ୍ଟ୍ ହଷ୍ଟେଲରେ?
ନା ଗଭର୍ମେଣ୍ଟ ହଷ୍ଟେଲରେ।
ଓହୋ ଗମେଣ୍ଟ ହଷ୍ଟେଲରେ ରହୁଁଚ ତାହେଲେ। ଆଉ ଏବେ କଣ ଖାଇଁଥିଲ ନା ଖାଇ ନଥିଲ, ଖାଇବ?
ଖାଇକି ଆସିଲି।
ଓହୋ ହୋ ଖାଇଁକି ଆସ
ଭାତ, ଡାଲି, ଖଟା, ତରକାରୀ ଏମତି।
ଓହୋ ଆଚ୍ଛା। ମୁଁ ବି ସେମ। ତମେ ଯାହା ଖାଇଲ ମୁଁ ବି ସେୟା ସେୟା ଖାଇଲି। ମୁଁ ହଷ୍ଟେଲରେ ରହୁଁଚି ନା ତ ହଷ୍ଟେଲରେ ବି କିଛି ପ୍ରୋବ୍ଲେମ ପାଇଁ ଖାଇବା ବନ୍ଦ ଅଛି ତ ସେଇଥିପାଇଁ ଆମେ ବାହାରୁ ଅର୍ଡ଼ର କରି ଖାଉଁଚୁ। ଆଉ ଏବେ ଏକଜାମ୍ କଣ କହିଲ?
ରାତିରେ ବି?
ଅ ରାତିରେ ଅର୍ଡର କରିବା ପାଇଁ ମନା କରୁଛନ୍ତି କିନ୍ତୁ ଆମେ ସକାଳେ ଖାଇବା ଅର୍ଡର କରିଦଉଁଚୁ ସେଇଟାକୁ ରାତି ପାଇଁ ରଖି ଦଉଁଚୁ ଅଧା, ଖାଇଁ ଦଉଁଚୁ ସେଇଟା, ଏବେ ଖରାବେଳ ଅଧା ଖାଇଁ ଦଉଁଚୁ।
ଓହୋ। ଆଉ ଷ୍ଟାର୍ଟ କେବେ ହବ?
ହଁ ଷ୍ଟାର୍ଟ ହବ ଜୁଲାଇ ଏକ ରୁ କହୁଁଚନ୍ତି ତ, ଖାଇବା ଦବା ଷ୍ଟାର୍ଟ କରିବା ଏବେ କିନ୍ତୁ କିଏ ଜାଣିଲା। ସିଏ ତାଙ୍କ ମନ ସିଏ ଯେତେବେଳେ ଚାହିଁବେ ଷ୍ଟାର୍ଟ କରିବେ ସିଏ ଯେତେବେଳେ ଚାହିଁବେ ବନ୍ଦ କର କରିବେ। ଆଉ ଗମେଣ୍ଟ ହଷ୍ଟେଲରେ ରହୁଁଚ ମାନେ ଯାହାହଲେ ବି ତମକୁ ତାଙ୍କ ରୁଲ ରେଗୁଲେସନ ମାନିକି ଚଳିବାକୁ ପଡିବ, ସେମାନେ ବେଳେ ବେଳେ ପାଣି ବି ବନ୍ଦ କରି ଦଉଁଛନ୍ତି ଯେ, ମାନେ ଗୋଟେ ଦିନ ପାଖାପାଖି ପାଣି ବନ୍ଦ କରିଦେଲେ ଆମକୁ ପାଣି ନ ନବା ପାଇଁ ପ୍ରୋବ୍ଲେମ ହେଲା, ତା ପରେ ଏକ୍ଜାମ ବି ଥିଲା ନା ତ ତା ପରଦିନ ତ ଏକ୍ଜାମ୍ କହିଲେ ତ ମେନ ପ୍ରୋବ୍ଲେମ ହବ। ତ ସେଇଥିପାଇଁ ଆମେ ସେ ତଳୁ ମ୍ୟା ଟାଙ୍କି ପାଣି ଟାଙ୍କି ଅର୍ଡର ମାନେ ଆଣିଥିଲେ ତ ସେଇଥିରୁ ଆମେ ପାଣି ନେଇକି ଗାଧ ଧେଇଲୁ ପାଣି ତାପରେ ଖାପ୍ ପିଇବା ପାଇଁ ବି ପାଣି ଆସିଥିଲା ସେମିତି ହେଇଁକି ଆମେ ପିଉଁଚୁ ଆଉ। ଆଉ କଣ କରିବା ହଷ୍ଟେଲ ତ ରହୁଁଛେ ମାନେ ଯାହାହେଲେ ବି ତାର ରୁଲ ତା ରେଗୁଲେସନକୁ ମାନିବାକୁ ପଡିବ।
ହଁ ତମେ କମ୍ପ୍ଲେନ କର କରିନ?
ହଁ ଆମେ କମ୍ପ୍ଲେନ ସବୁ ମିଶିକି କରିଥିଲୁ କିନ୍ତୁ ସିଏ କଣ ଶୁଣୁଛନ୍ତି କି ସିଏ ତ କହିଲେ ହଁ ତମର ପାଣି ଠିକ୍ ହେଇଁଯିବ ବୋଲିକି ଯେ ଠିକ୍ କରୁନାହାଁନ୍ତି ଆଉ କଣ କହିବ ତମେ। ଏମିତିରେ ଆମ ଏକ୍ଜାମ୍ ବି ଚାଲିଛି ନା। ଏକ୍ଜାମ୍ ପାଇଁ ବି ପୋବ୍ଲେମ୍ ମାନେ ହଉଁଚ଼ି ଖାଇବା ପିଇବାରେ, ଯେହେତୁ ଏକ୍ଜାମ୍ ଅଛି ତ ଖାଇବାକୁ ଟାଇମରେ ଖାଇଁକି ଏକ୍ଜାମ୍ ଦବାକୁ ପଡିବ ନା।
ହଁ ଏକଜାମ୍ କେ-କେ-କେତେବେଳେ ଷ୍ଟାର୍ଟ ହୁଏ?
ଏକ୍ଜାମ୍ ଆମର ଏଗାରଟା ରୁ ଷ୍ଟାଟ୍ ହୁଏ ସରେ ଦିଟାରେ। ଆଉ ଆଜିକ୍ ଆଜି ପ୍ରଥମ ଥର ହେଲା।
ଓହୋ। ଆଉ ହଁ ଆଜି ହଁ ମୋ ଆ ଜି ଥିଲା।
ହଁଁ।
ସେ ଏକା ଟାଇମ୍ ଦେଇଥିଲ।
ହଁ ହଁ ଏକା ଟାଇମ୍ ରେ ହିଁ ହବ ନା, କାରଣ କୋଶ୍ଚିନ୍ ପେପର ଗୋଟେ ଆସୁଚ଼ି, ଆଉ ଏକା ଟାଇମ୍ ନ ହେଲେ ପୁଣି କୋଶ୍ଚିନ୍ ପେପର୍ ଲିଙ୍କ୍ ହେଇଯିବ ନା ଆ। ଆଁ ହଁ ଭଲ ଯାଇଚ଼ି କିନ୍ତୁ।
ହଁ ହଁ।
ମାନେ ଚଳିବ ମାନେ ଫିଫ୍ଟି ଫିଫ୍ଟି, ଆଉ କଣ ତମର?
ମୋର ମତେ ଟିକେ ପ୍ରୋବ୍ଲେମ୍ ପା ଟିକେ ହାର୍ଡ ଲାଗିଲା।
ଓ ଆଚ୍ଛା ହଁ ମୁଁ ପ୍ରୋବ୍ଲେମ ଛାଡି ଦେଇଛି ମୁଁ ଖାଲି ଥିଓରି ହିଁ କରିଛି ମୁଁ ପ୍ରୋବ୍ଲେମ କିଛି କରେନି କାରଣ ପ୍ରୋବ୍ଲେମ ମୁଁ ଏତେ ମାନେ ମାନେ ଇଏ ଘୋଷିକି ଯାଇନ ଥିଲି, ତ ସେଇଥିପାଇଁ ଟିକେ ଇଏ ହେଲା ଆଉ।
କାଇଁକି ମତେ ବୁଝା ପଡଲାନି।
ଓହୋ ତମେ ଛାଡି ଦେଇଛ ତାହେଲେ ନୁହଁ? ହଁ ଆଉ।
ହଉ ଠିକ ଅଛି ଏମତି ଆଉ ଅହ ଘରକୁ କେବେ ଯିବ?
ଘରକୁ ମୁଁ ଭାବୁଛି ଆମ ଏକ୍ଜାମ୍ ସରିଲେ ମୁଁ ଯିବି ଆଉ ଏବେ ତ ଏକ୍ ଏକ୍ଜାମ୍ ଚାଲଚ଼ି ନା ଆ ଆଠ ତାରିଖ ରେ ସରିବ ତ ଏକ୍ଜାମ୍ ସଇଲା ପରେ ଆମେ ଭାବିଛୁ ସାଙ୍ଗ ମାନେ ବୁ ବୁଲିୟାକୁ ଯିବି ବୋଲି ଭାବିଛୁ ତ ବୁଲାବୁଲି ସଇଲା ପରେ ମୁଁ ଭାବିଛି ଘରକୁ ଯିବି ବୋଲି ଆଉ। ତା ତାପରେ ମୋର କିଛି କାମ କରିବାର ସବୁ ଅଛି ନା ମୋର ଏକ୍ଜାମ୍ ଯଉ ରେଜଲ୍ଟ ସାର୍ଟିଫିକେଟ୍ ବାହାରିବ ତା ପାଇଁ କିଛି କାମ କରିବାର ଅଛି ନା। ସେଇଥିପାଇଁ ଟିକେ ଟାଇମ ଲାଗ୍ ଘରକୁ ଯିବା ପାଇଁ ଆଉ। ଘରେ ଘରେ ବି ଏମିତିରେ ଯାଇଁ କଁ କରିବି ସେଇ ବସିବି ଘରେ ଆଉ କଣ କି ସେଠି ଥୋଡି ନା ଆମ ଗାଁ ଟିକେ ବହୁତ ଭିତରିଆ ତ ମାନେ କଟକର ଆମ ଗାଁ ଟା କଟକ ର ନିଆଳି ଠିଁ ଅଛି।
ଓ ହୋ କଟକ ରେ ବାଲିଯାତ୍ରା ବୁଡିଚ଼?
। ହଁ ହଁ ମୁଁ ବହୁତ ବୁଲିଛି ବାଲିଯାତ୍ରା ତ ବହୁତ ଭଲ ଲାଗେ କଟକରେ ମାନେ ଆମ ଇଣ୍ଡିଆରେ ଫେମସ କହିବାକୁ ଗଲେ ବାଲି ଯାତ୍ରା ସମସ୍ତେ ଜାଣିଛନ୍ତି କି ବାଲିଯାତ୍ରା ବୋହୁତ ବଡ ପଡେ। ଆଉ ସେଥିରେ ମାନେ ଏଇ ବର୍ଷ ତ ଶ୍ରେୟା ଘୋଷାଲ ଆସିଥିଲେ ମାନେ ସିଙ୍ଗର ଯେ ବାଲିଯାତ୍ରା କୁ। ହଁ ତ ବହୁତ ବଡ ହୁଏ ସେଥିରେ ବହୁତ ଲୋକମାନେ ବହୁତ ଆସନ୍ତି ଏତେ ଲୋକମାନେ ଆ ଆସନ୍ତି ଯେ ମାନେ ତମେ ଦେଖିଲେ ବି ମାନେ ଜାଣିପାରିବନି କି ଲୋକ କି ସବୁ କଁ? କଣ ମାନେ ଏତେ ଲୋକମାନୋନ ଥାଆନ୍ତି ସେଠି।
ହଁ ଆମ ପାରାଦୀପ୍ ରେ ସେ ବାଲିଯାତ୍ରା ହୁଏ ବହୁତ ଭଲ ହୁଏ।
ହଁ ତମର ତ ବିଶ୍ୱକର୍ମା ପୂଜା ବି ହୁଏ ନା?
ହଁ ବିଶ୍ଵକର୍ମା ପୂଜା।
ହଁ ମୋ ଭାଇ ଭାଉଜ ବି ରହୁଛନ୍ତି ନା ଭାଇ ଭାଉଜ ରହୁଛନ୍ତି ସେମାନେ କୁହନ୍ତି କି ବିଶ୍ଵକର୍ମା ପୂଜା ସେଠା ବହୁତ ବଡ ଆକାରରେ ହୁଏ।
ହଁ ଭାଇ ଭାଇ କୋଉଠି ରହୁଛନ୍ତି?
ମୋ ଭାଇ ମୁଁ ଜାଣିନି ସେ କୋଉଠି ରହୁଛନ୍ତି କିନ୍ତୁ ଏବେ ଜଷ୍ଟ ଗଲେ ମାନେ ଭାଇ ଆଗରୁ ବରସି ର ଭାଉଜ ଆଉ ଝିଅ ଗଲେ ମାନେ ଚାରି ଦିନ ପାଞ୍ଚ ଦିନ ହବ ଯେବେ ମୁଁ ଆସିଲି ଏ ଠିକ ହଷ୍ଟେଲ କୁ ଚାରି ପାଞ୍ଚ ଦିନ ହବ ଗଲେ।
ହଁ। ଓହ ତ ସେ ମେନ୍ ପାରାଦଵୀରେ ରହୁଛନ୍ତି ନା?
ହଁ ପାରାଦୀପ ରେ ସେମାନେ ରହୁଛନ୍ତି।
ହଉ ଭଲ ଆଉ ତମେ ବି ସେଠି ବୁଲା କରି ଆସ।
ବୁଲିବାକୁ ଯିବି ବୋଲି ଭାବୁଛି କିନ୍ତୁ ଦେଖିବା ହେଇପାରିବ ଯଦି ଯିବି ନହେଲେ ନାଇ। ନାଇ ଆଉ କିନ୍ତୁ ମୁଁ ଯିବି ଏ ବର୍ଷ ଯଦି ନ ହେଇ ପାଇଲା ଆର ବର୍ଷକୁ ଯେମିତି ହେଲେ ଯିବି ମୁଁ ପାର ଯିବି ବୁଲିବା ପାଇଁ।
ଆସିବ ମତେ କହିବ ହଁ ମୋ ଘରେ ପାଇବି ଟିକେ ଦି କିଲୋମିଟର ପଛରେ ଏମତି।
ଆଛା। ସେଇଠି ତ ପାଖାପାଖି ପାରାଦୀପୀ ଆଉ କେବେ ଗଲେ ଦେଖାହବ ଆଉ। ହଁ, ହଁ, ଆଉ ତମେ ଏବେ କଣ ସବୁ କରୁଛ? ଏବେ ତ ବେଶୀ ଗରମ ଲାଗୁଛି ମାନେ ଏତେ ଗରମ ଲାଗୁଛି ଯେ -ମାନେ ଝାଡ଼ ଏତେ ବାହାରୁଛି ଯେ ମାନେ କହିବାକୁ ବି କିଛି ଡ ନାହିଁ ମୋ ପାଟିରେ, ବହୁତ ଜୋରେ ଗରମ ଲାଗୁଛି
ଏଇପଟରେ ବହୁତ ଖରା ଆସୁଛି।
ହଁ ବହୁତ ଖରା ହଉଛି। ବର୍ଷା ତ ଯେତିକି ବର୍ଷା ତ ଜମାରୁ ବି ହଉନି, ବର୍ଷା ଜଷ୍ଟ ଟିକେ ଟିକେ ହଉଛି ଆଉ ବହୁତ ଜୋରେ ଖରା କିନ୍ତୁ ହଉଛି।
ହଁ ଆମର ଆଡୁ କାଲି ବର୍ଷା ହେଇଥିଲା ଏଠି।
ଓହୋ କାଲି ବର୍ଷା ହେଇଥିଲା, ସେ
ହଁ ହଁ।
ନାଇଁ ଆମର ବହୁତ ଜୋରେ ଗରମ ହେଉଛି, ବହୁତ ଜୋରରେ ମାନେ ଏତେ ଗରମ ଲାଗୁଛି, ଗୁଳୁ ଗୁଳି ବେଶି ହଉଛି, ଗରମ ଠାରୁ ଗୁଳୁ ଗୁଳି ବେଶୀ ଉଛି ଆଉ ତମେ ହଷ୍ଟେଲ ରହୁଛ ନା?
ହଁ ହଷ୍ଟେଲରେ ରହୁଛି, ମୋ ସାଙ୍ଗ ମାନ ସାଙ୍ଗରେ ଆମେ ଗୋଟେ ରୁମ ରେ ଦଶ ଜଣ ରହୁଛନ୍ତି।
ଆଛା, ଭଲ ମୋର ବି ସେମ୍, ମାନେ ଆମେ ଗୋଟେ ରମ ଫ ତ ସେଇଥିପାଇଁ ଗୋଟେ ରୁମରେ ଦଶ ଜଣ ଆମେ ରହୁଥିଲୁ ଏବେ କିଛି ପିଲା ପଳେଇଲେ, ମାନେ ହଷ୍ଟେଲ ତାଙ୍କୁ ଭଲ ଲାଗିଲାନି ଏମିତି କିଛି ପ୍ରୋବ୍ଲେମ ପାଇଁ ଖାଇବା, ପିଇବା, ପାଣି ପାଇଁ, ସବୁ ପ୍ରୋବ୍ଲେମ ତାଙ୍କୁ ହେଲେ ସେ ସେଥିପାଇଁ ପଳେଇଲେ ଆଉ ଯେତିକି ପାଞ୍ଚ ଛଅ ଜଣ ଅଛନ୍ତି। ସେମାନଙ୍କ ସହିତ ଆମେ ରହୁଛୁ, ମଜା ହଉଛି ସବୁ ମଜା ମସ୍ତି ସବୁ ଚାଲିଚ ହ ଲ, ଖରାପ ହେଲେ ବି ସାଙ୍ଗ ମାନଙ୍କ ସହିତ ମିଶି ମାସିକି ବହୁତ ଭଲ ହେଇଯାଏ।
ହଁ ଲାଇଟ୍ ଆସୁଛି ନା।
କଣ କହିଲେ?
ମୁଁ କହିଲି ଖାଇବା ପିଇବା ପ୍ରୋବ୍ଲେମ୍ ଅଛି, ଲାଇଟ ଆସୁଛି ନା ଲାଇଟ?
ହଁ ହଁ ଲାଇଟ ଆସୁଛି, ଲାଇଟ୍ ଏବେ ଆସୁଛି କିନ୍ତୁ ଟିକେ ପାଣି ପାଇଁ ଇଏ ହିଁ ଥିଲା, ପାଣି ଟିକେ ମାନେ ପ୍ରବ୍ଲେ ପ୍ରୋବ୍ଲେମ ହେଇଥିଲା ପାଣିର ଏବେ କିନ୍ତୁ ଠିକ ହେ କଲ ନୁନି ପା ନା
ଓହୋ।
ହ ହଁ କଣ କରିବା ହୋଟେଲ ତ ରହିଲେ, ପାଣି ଖାଇବା ଟିକେ ଟିକେ ବ, ତାକୁ ତମେ ମାନେଜ କରିବାକୁ ପଡ଼ିବ, ନ ମ୍ୟାନେଜ କଲେ ଥୋଡ଼ି ନା କିଛି ହେଇଯିବ।
ହଁ ଏଇ ଗଭର୍ମେଣ୍ଟ ହଷ୍ଟେଲ ନା, ତ ମ୍ୟାନେଜ କରିବାକୁ ପଡ଼ିବ।
ହ ହଁ ଗଭର୍ଣମେଣ୍ଟ ହଷ୍ଟେଲ୍ ତ ଯେମିତି ହେଲେ, କିଛି ନା କିଛି, କେବେ ନା କେବେ, ଗୋଟେ ପ୍ରୋବ୍ଲେମ୍ ହେବ ତମେ ତାକୁ ମ୍ୟାନେଜ କରି ଚଳିବାକୁ ଆଉ ଯୋଉ ପିଲା ମାନେ କରିପାରିବେନି, ସେମାନେ ଯାଇ ବାହାରେ ରହିବେ ଆଉ ଯେମିତି ମୋ ରୁମ ରେ ଦିଟା ପିଲା ମ୍ୟାନେଜ କରି ପାରିଲେନି ମ୍ୟାନେଜ ଆମେ ମାନେ ବି କରିପାରୁନୁ କିନ୍ତୁ ଆମ ପ୍ୟାରେଣ୍ଟସ୍ ମନା କରୁଛନ୍ତି କି, ତମେ ଭିତରେ ମାନେ କଲେଜ ଭିତରେ ରେ ରୁହ ହଷ୍ଟେଲରେ ସେମାନେ ଭାବୁଛନ୍ତି କି ଅଲ୍, ହଁ କିନ୍ତୁ ନ୍ତୁ, ମତେ ଦେଖିବାରେ ସେଫ୍ଟି ମାନେ, ଏଠି ଯାହା ସେଫ୍ଟି ସେଠି ବି ସେଆ ସେଫ୍ଟି। ନାଇ ତ ଏଠି ବି ପିଲାମାନେ ବୁଲିବାକୁ ଯାଉଛନ୍ତି, ସବୁ ଜିନିଷ ହଉଛି।
ହଁ କାହିଁକି ନା, ନିଜ ହାତରେ ନିଜ ସେଫଟି ଥାଏ।
ଆମେ ଯଦି ନିଜେ ନ ଚାହିଁବା ଇଏର ବଞ୍ଚିବାକୁ, ଠିକ ରେ ବଞ୍ଚିବାକୁ ନ ଚାହିଁବା, ତାହେଲେ କିଛି ବି ହେଇପାରିବନି ଆମ ସହିତ, ଆମେ ଚାହିଁବା ନିଜକୁ କେମିତି ସବୁଥି ଜ ଯେ ଦେଲେ ତମେ ହେଇଯାଅ।
ହଁ କିନ୍ତୁ ସେମାନେ ପ୍ୟାରେଣ୍ଟସ ନା ତ ତାଙ୍କୁ ଟିକେ ଏମିତି ଡର ଲାଗେ
ହଁ ତାଙ୍କୁ ଡର ଲାଗିବ ଆମେ ଟିକେ ବୁଝ ବୁଝି ଗଲେ ସବୁ ଜିନିଷ ଆମେ ଟିକେ ଆହୁରି ବଡ ହେଇଗଲେ ତାଙ୍କୁ ଠିକ ଲାଗିବ କି ହଁ ମୋ ପିଲା ବଢ଼ା ହେ ହୋଇଗଲାଣି ଏବେ ଆମେ ତାକୁ ଛାଡି ପାରିବି ନା କଣ କହୁଛନ୍ତି। ହଉ ମୋ ଟିକେ ଦିଦି ଢାକିଲାଣି ମୁଁ ଟିକେ ତଳକୁ ଯିବି ହେଲା ମୁଁ ରଖୁଛି।
ହଉ ହଉ ଠିକ୍ ଅଛି ପରେ କରିବା କଥା
ହଉ ହଉ ହଉ।